କଣ କରୁଛନ୍ତି?
ମୁଁ ଏଇ ବସିଥିଲି ଆଉ। ତୁମେ କଣ କରୁଛ?
ମୁଁ ବି ବସିଛି ଆଉ।
ହଁ ଦେହ ଭଲ ଅଛି।
ହଁ ମୋର ସବୁ ଭଲ ତମର । ତମ ଘର ଲୋକଙ୍କର ।
ହୁଁ ଭଲ ଅଛି ଆଉ ଏଇ ଯୋଉ ଗରମ ହଉଛି ସେମିତି ଚାଲିଛି ଆଉ କିଛି କରିବାକୁ ଇଚ୍ଛା ହଉନି ଖାଲି ଦେହ ଟା ମାନ୍ଦା ମାନ୍ଦା ଲାଗୁଛି ଆଉ।
ହୁଁ ଏସି ଚଲାଅ ଆରାମସେ ଶୁଅ।
ହଁ ସେଇଆ ହିଁ କରୁଛୁ ଆଉ କିଛି କାମ ତ ନାହିଁ।
ହୁଁ ହୁଁ।
ଆଉ ଆଜି କଣ ଖାଇଥିଲେ?
ଆଜି ଖାଇଥିଲି ରୁଟି। ହୁଁ ତମେ ।
ମୁଁ ବି ସେ ରୁଟି, ଟମାଟୋ ଚଟନି ଆଉ ଆଉ ଆମ୍ବ ଖାଇଥିଲି ।
ଓ ହୋ ଆଉ
କଣ କ କହିଲେ?
ଆଉ ତମକୁ କୋଉ ଋ ତୁ ଭଲ ଲାଗେ କୋଉ ଋତୁ ଟା ତମକୁ ପସନ୍ଦ କୁହ।
ମତେ ମତେ ତ ସ୍ପ୍ରିଙ୍ଗ ସିଜନ ଟା ଭଲ ଲାଗେ କିନ୍ତୁ ସେଟା ତ କିଛି ଅଳ୍ପ ଦିନ ପାଇଁ ଆସେ ତ ସେଇଥିପାଇଁ ତାପରେ ମତେ ଶୀତ ଋତୁ ହିଁ ଭଲ ଲାଗେ। ଏ ଗରମରେ ତ ଜମାରୁ ଆଗେ ସ୍ପ୍ରିଙ୍ଗ ସିଜନ ଟା ଭଲ ଲାଗେ।
ଓ ଆଚ୍ଛା। ସେଟା ତ ରୁହେନି ନା ଏତେ ଦିନ।
ହଁ ସେଇଆା ସେଇଟା ରୁହେନି ନା ଯେତିକି ସମୟ ଆସେ ସେଇଟା ହଁ ଫେବଟ ହଉ ତ ବହୁତ ଭଲ ଲାଗେ ତା ବରେ ତାସୀତାରୁ ଗରମ ଗରମ କିଏ ଭାଇ ଇଏ ସହିବା ଏତେ ଯୋଉ ପ୍ରକାର ଗରମ ହଉଛି କିଛି ଗୋଟେ କରି ହଉନି କିଛି ବାଘର ବାଘର ପଡିଲେ ଡ୍ରେସ ପିନ୍ଧିକି ଯାଇ ପାରିବୁନୁ ଚୁଟି ଖୋଲି ପାରିବୁନୁ
ହୁଁ
ହଁ ବହୁତ କଷ୍ଟ ବହୁତ କଷ୍ଟ ଶୀତ ଦିନ ଭଲ ଅଛି ଖାଲି ଗୋଟେ ପ୍ରୋବ୍ଲେ ଅଛି କି ହ ମାନେ ଦେହ ହାତ ଗୁଡା ଫାଟିଯାଏ ଅଳ୍ କିଛି୍ ଅଛି କିନ୍ତୁ
ବଡି ଲୋସନ ତ ଅଛି ନା ତାକୁ ମେକପ କରିବା ପାଇଁ।
ହଁ ସେଟା ଅଛି କିଏ ଏତେ ଘଷ ହବ ବିରକ୍ତି ଲାଗେ
ଗାଧୋଇଲେ ବଡେ ବଢିଆ ଲାଗେ।
ଗାଧୋଇଲା ବୋଟେ ଶୀତ ଦିନ ଭଲ ଲାଗେ
ଭଲ ଲାଗେ ନା ଗରମ ଗରମ ପାଣିରେ ଯେତୁ ମାନେ ପାଣି ଗରମ ପାଣି ଥଣ୍ଡା ପାଣି ମିଶେଇ ଗଧୋଇଲାବେଳେ। ନା ନା ମୁଁ ଗାଧାଏ ନା ମୁଁ କେତେବେଳେ କେମିତି ନହେଲେ ମୁଁ ଥଣ୍ଡା ପାଣି ରେ ଗାଧାଏ ଛାତ ପରେ ଯୋଉ ଟାଙ୍କିରେ ପାଣିିଲ ଏମିତି ବି ତ ଗରମ ହେଇଯାଏ ସେଇଥିରେ
ହୁଁ ହୁଁ ହୁଁ ହଁ ତ ଆମକୁ କଣ ଭଲ ଲାଗେ କ ତୁ
ମତେ ବି ଶୀତ ଭଲ ଲାଗେ ଆଉ ବର୍ଷା ଋ ବି ଭଲ ଲାଗେ କିନ୍ତୁ ଟିକେ ରାସ୍ତା ଫାସ୍ତା ସବୁ ନେଚେରା ମେଚେରା ହେଇଯାଏ ଆଉ
ହଁ ବର୍ଷା ତୁ ବି ଭଲ ଅଛି। ବର୍ଷାରେ ତ ବି ଭଲ କିନ୍ତୁ ସେଇ ମାନେ ଯଦି ଛାତପୁରକୁ ଯାଇକି ଓଦା ହଦା ହେବେ ସେଟା ଗୋଟେ ଭଲ ଲାଗେିବ। ନହେଲେ ସେ ଯୋଉ ରାସ୍ତା କଚଡା ହେଇଥିବ ଭାଇ ସେଟା ତ
ସେଇ ଟାଇମ ରେ ପଦାକୁ ବାହାରି ପାରିବନି କାଦୁଆ ମାଦୁଆ ଟିକେ ହବ ନହେଲେ ରୁତ ପଟା ଭଲ ଆଉ।
ଓ ହଁ ଗରମ ଲାଗେ ମାନେ ଗରମକୁ ଛାଡିକି ଆଉ ସବୁ ଭଲ ଗରମ ବି ବେଳେ ବେଳେ ମାନେ ଏତେ ଶୀତ ହେଲା ବେଳେ ଫ ଖୋଜିବେ କି ହଉ ଖରା ହୁଅନ୍ତା କି ଯାଇକିି ବସନ୍ତୁ ସେ ଏଟା ବି ଭଲ କିନ୍ତୁ ଏଥରକ ବହୁତ ଅଧିକ ଗରମ ହେଇଯାଉଛି। ନା ସେଇଥିପାଇଁ ଟିକେ ଇଏ ଲାଗୁଛି।
ହଁ ଏଟା ବହୁତ ବର୍ଷ ପରେ ଏତେ ଗରମ ହଉଛି।
ହୁଁ ବହୁତ ଗରମ ହଉଚି ଏ ଥରକ ।ଆଉ ଏତେ ପୁରା ସକାଳୁ ଶୋଇକି ଉଠିଲା ବେଳଠୁ ଏତେ ଗରମ ସେ କୁହନି ଆଉ।
ହୁଁ ହଁ।
ଆଉ ତମେ ସକାଳୁ କେତେବେଳେ ଉଠୁଛ କଣ କଣ କେମିତି ତମ ରୁଟିନ୍?
ମୋର ସକାଳୁ ଉଠି ଉଠେ ଆଠଟା କେତେବେଳେ ସାଢେ ସାତଟା ଆଠଟା ନଅଟା ହେଇଯାଏ। ଆଉ ଉଠି ବ୍ରସ ଫ୍ରସ କରିକି ଖାଇ ପିଇ ସାରିକି ପୁଣି ଟିକେ ବୁଲାବୁଲି ହୁଏ ହୁଏତ କଲେଜ ତ ଯାଉନି ହୁ ବୁଲାବୁଲି କରିକି କଣ ଏ ଯଉ ଗରମ ଯୋଉ ହଉଛି କୁଆଡେ ଯିବାକୁ ଇଚ୍ଛା ହଉନି। ଗାଁରେ ବାଉଁ ତଉଡା ଗଛ ଦେଇକି ବସନ୍ତି ବସିକ ଫ୍ରି ଫାୟାର୍ ଫ କେମ୍ ଫେମ୍ ଖେଳନ୍ତି ଯିଏ ଗା ଗପନ୍ତି ଯାହା କରନ୍ତି। ଆପଣ ଗାଧେ ପାଧେ ଖାଇକି ଶୋଇପଡ଼େ ପୁଣି ପାଞ୍ଚଟା ରେ ନମାଜ ନଜ ପଢିକି ପୁଣି ଗାଧେଇ ଖାଇ ବୁଲନ୍ତି ବୁଲିବାରି ରାତିରେ ପୁଣି ଖାଇ ପି ଶୋଇପଡିବି ଆଉ। ଗରମ ଦିନରେ କରେ ଯାଉନା ଏବେ ଖେଳି ଫେଳିବାକୁ ବି ଇ୍ଛା ହଉନି ଯୋଉ ଖରା ହଉଛି।
ହୁଁ ହୁଁ ହଁ। ମୋର ଛାଡ଼।
ହୁଁ।
ସେଇ ସେମ ସାଢେ ସାତଟା ନହେଲେ ଆଠଟା ହେଇଯାଏ ମୋର ଉଠୁ ଉଠୁ। ତାପରେ ସେଇ ଅ ଘର ଗୁଡାକ ଝାଡୁ ଫାଡୁ କରେ ତାପରେ ରୋଷେଇ କରେ। ରୋଷେଇ କରିସାରିଲା ପରେ ମୁହଁ ହାତ ଧୋଇବି ଖାଇବି ତାପରେ ଶୋଇବି। ଫୋନ୍ ଦେଖିବି ଶୋଇବି। କପି ବି ମୋର ଆଉ କିଛି କାମ ଧନ୍ଦା ନାଇଁ। ତାରେ ଫ ଯଦି ଖରା ବଳେ ମାମା ଯଦି ରୋଷେଇ କରିଦେଇଥିବେ ତ ଭଲ କଥା ନହେଲେ ଫ ମୁଁ କରିବି। ମୁଁ ଏ ଗରମ ଦିନରେ ମୋର ଶୋଇବ ଛଡା ଆଉ କିଛି କାମ ଥାନ୍ତା ନାଇଁ ହଁ କଲେଜ ଥିଲା ଯେତେବେଳେ କଲେ ଯାଉଥିଲି ପଢୁଥିଲି। ଏ ହଷ୍ଟେଲ ରେ ଥିଲି। ଡା ଇ ଘରେ ଆସି ମାନେ ଖାଲି ଶୋଇବି। ମା ଯେତେବେଳେ ହଷ୍ଟେଲ ରୁ ଘରକୁ ଆସ ଖାଲି ମାମା କ ସେ କୋଉଠୁ ଗୋଟେ ନିଦ ସବୁ ରଖି ରଖି ନେଇକି ଆସିବ ଘରେ ଖାଲି ଶୋଇବ ଖାଲି ଶୋଇବ।
ହୁଁ।
ବହୁତ ନିଦ ହଷ୍ଟେଲ ରେ ଥିଲା ବଳେ ମାନେ ସକାଳୁ ଆମର କ୍ସ ଥାଏ ସାଢେ ସାତଟ ସାଢେ ସାତଟ ଯିବୁ କ୍ଲାସ୍ କରିବୁ ତାପରେ ଫ ଖାଇ ପିଇକି ଆସୁ ଆସୁ ତିନିଟା ହେଇଯିବ ତାପରେ ଫ ଟିକେ ଫ୍ର ହେଇକି ଫେ ଯଦି ଭଲ ନ ଲାଗିବ ଫେର ପଳେଇବୁ ମାର୍କେଟ ବୁଲାବୁଲି କରିବାକୁ। ଫେ ସେଠୁ ଛଅଟା ହେଇଯିବ ଫେର ଆସିକି ବସିବୁ ପଢିବାକୁ ପଢିକି ଉଠିବୁ ଆଠଟା ନଅଟରେ ଫ ଖାଇବୁ ଫେର ତାପରେ ତ ମୁଭି ଦେଖିବୁ ଖେଳିବୁ ନାଚିବୁ ତାର। ହଷ୍ଟେଲ ଲାଇଫ କିନ୍ତୁ ବହୁତ ଭଲ ଥିଲା ।ଏବେ ତ ସରିଗଲା ଘରେ ବସ ସେଇ ବୋର ହଉଛୁ। ସେଇ ସାଙ୍ଗମାନାନଙ୍କ ସହ କଥା ହଉଚୁ ଆଉ କଣ?
ହୁଁ।
ତ ତୁମେ ହଷ୍ଟେଲରେ ରହିନା।
ନା ମୁଁ କେବେ ରହିନି ହଷ୍ଟେଲ ଫଷ୍ଟେଲ ଆମ କଲେଜ ତ ଆମ ଘରୁ ବହୁତ ପାଖ ବହୁତ ପାଖ ତ ହଷ୍ଟେଲରେ ମୁଁ ସେଥିାଇଁ ରହୁନି।
ଓହୋ ନା ମୁଁ ଏଇଟା ଫାଷ୍ଟ ଟାଇମ୍ ରୁହେ ରହିଥିଲି ହଷ୍ଟେଲରେ ମାନେ ମୁଁ କେବେ ରହିନି ଏଇ ଗ୍ରାଜୁଏସନ କଲାବେଳେ ହିଁ ହଷ୍ଟେଲରେ ରହିଚି।
ଉଁ ହୁଁ
ଫାଷ୍ଟ୍ ମତେ ଭଲ୍ ଲାଗିଲାନି ଆଁ କେତେ ମତେ ହଷ୍ଟେଲ୍ ରେ ସେଟ୍ ହବାକୁ ବର୍ଷେ ଲାଗିଗଲା ବର୍ଷେ ମାନେମତେ ଜମା ଭଲ୍ ଲାଗିବନି ଆଠ ଦିନ ଯିବନି ଫେର୍ ଘରକୁ ପଳେଇ ଆସିବି କାନ୍ଦି କାନ୍ଦି।
ହୁ
ତାପରେ ସେଇଟା ବର୍ଷେ ଲାଗିଗଲା। ତାପରେ ସେକେଣ୍ଡ ଇୟର ରୁ ହଁ ଭାବିଲି କି ତାପରେ ତ ଆଉ ତ ଦି ବର୍ଷ ଅଛି ଆଉ ତ ମଜାମସ୍ତି କରିପାରିବିନି ରହିଯାଏ ଆଉ। ଆଲୋ ଫାଷ୍ଟ ଇୟରରେ ବି ନ ନଥିଲି ପଳେଇଥିଲି ହାଇଦ୍ରାବାଦ୍ ପଳେଇଥିଲି ସେଠି କେତେ ଦିନ ରହିକି ଆସିଲି ଫାଷ୍ଟ୍ ଇଅର୍ ଦେଖୁ ଦେଖୁ ପଳେଇଲା ସେକେଣ୍ଡ୍ ଇୟର୍ ରୁ ରହିଲି ଆଉ।
ଉ ହୁ
ଆଉ ତମର ସବୁ ହବି କଣ?
ନୂଆଡ୍ରେସ୍ ପିନ୍ଧିବା। ନୂଆ ଗାଡ଼ି ନା ନୂଆଡ୍ରେସ ପି ଟ ନୂଆ ନୂଆ ଜାଗା ବୁଲିବା ଫଟୋ ଉଠେଇବା ଏତିକି।
ଏଇଟା ହବି?
ମୋର ଏଇୟା ତାପରେ ଯୋଉ ଜବ୍ ଫବ୍ କଲେ ତ ସେଟା ସମସ୍ତଙ୍କର ଥାଏ ସେଇଟା ବି ଅଛି ସେଇଟା ମୁଁ ହବିରେ ରଖିନି ଆ ମୋର ଏତକି କାମ ହଉଚି ଡେଲି କା ନିତି କର୍ମ ନୂଆ ନୂଆ ପିନ୍ଧିବ ଫଟୋ ଉଠେଇବ ଭଲ ଭଲ ଜାଗା ବୁଲିବ ଇଞ୍ଜୟ୍ କରିବ ଜବ୍ କରିବାର କାହାର ଇଚ୍ଛା ନ ଥାଏ ସେଟା ତ ସମସ୍ତିଙ୍କର। ହେଲେ ଜବ ପାଇଁ ଟାଇମ ଅଛି ତ ମୁଁ ସେ ଭାବିନି ଏଯାଏ କଣ କରିବି। ତମର ହବି କଣ କେଇ ରୋଷେଇ କରିଦିଅନ୍ତେ ଖାଆନ୍ତ ଶୁଅନ୍ତ ନା?
ନା ସେମିତି ନାଇଁ ମତେ ରୋଷେଇ କରିବାକୁ ନିଜେ ଭଲ ଲାଗିବ ମାନେ ମୋର ଯେତେବେଳେ ମୁଡ୍ ମୋ ମୁଡ୍ ଉପରେ ଡିପେଣ୍ଡ୍ କରେ ମୁଡ୍ ହେଲେ ବଶ୍ ସବୁ କରିଦେବି ଯଦି ମୁଡ୍ ନ ଥିବ ତ କହି କହି ଥକିଗଲି ମୁଁ ତ ବାଡେଇ ବିି ଦେଲେ ମୁଁ କରିବିନି ଯିବିନି ତ ଆଉ ଉଠିକି।
ହୁଁ-ଉ।
ନା ମୋର ନର୍ମାଲି ମୁଁ ବ୍ୟାଡମିଟନ ଖେଳିବାକୁ ଭଲ ପାଏ ଆଉ ଏମିତି ମତେ ଡଲ୍ ଗୁଡାକ ପସନ୍ଦ ବହୁତ ମତେ ଡଲ୍ ବି କେହି ଆଣିକି କେଦେଇଦିଅନ୍ତୁ ମୁଁ ଡଲ୍ କିଣିବାକୁ ଭଲ୍ ପାଏ ଏଇଗୁଡାତଉ
ଖରା ଦିନରେ ବ୍ୟାଡ୍ମିଣ୍ଟନ୍ ଖେଲେ ବହୁତ ଭଲ ଲାଗେ।
ହଁ ହଁ ମୁଁ ଉ ଶୀତ ଦିନରେ ଭଲ ଲାଗେ। ହଁ ସେଇଆ ମୁଁ ନା ଖରା ଦିନରେ କଣ କଇଲେନି ମୁଁ କ୍ରିକେଟ୍ ବି ଖେଳେ ମତେ ଭଲ୍ ଲାଗେ ମ ଭାଇ ଭାଇ ମାନେ ଯେତେବେଳେ ଆସନ୍ତି ତ ମୁଁ ଆମ ଏଇଠି ଆଗରେ ଖେଳେ ମତେ ବହୁତ ଭଲ୍ ଲାଗେ।
ଓ।
ଏମତି ଦେଖ୍ ଖେନି କିନ୍ତୁ ଖେଳିଦିଏ ଆଉ ଟିକେ
ହୁଁ।
ଏମ୍ ତି ଅଛି। ହଉ ତମକୁ କ୍ରିକେଟ ଭଲ ଲାଗେ? ହାଲୋ। ହାଲୋ। ହାଲୋ।